ହଁ ଭାଇ,
କଣ କରୁଚୁ ରେ?
ଏଠି ଖାଇକି ବସିଥିଲି ଆଉ।
ଆଉ କଣ ହେଇଥିଲା ଆଜି?
ଆଜି ସେ ରୁଟି କି ଚିକେନ।
ଖାଉଛୁ ତୁ ବୋଧେ ଆଉ।
ହଁ ରାତିରେ ସବୁବେଳେ ହଉଚି।
ଅ ହୋ। ଆଉ କଣ କହିଲୁ କଉନୁ କହ।
କଇଲି ଏବେ କଣ ଗାଁ ରେ ମ୍ୟାଚ ଫ୍ୟା୍ଚ କରୁନାହାନ୍ତି ନା କଣ?
କାରଣ ଦେଖେ ଏବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟା ଗଲା ହାରି ଆଉ ଗୋଟେ ଫୁଟବଲ ଟୁର୍ଣ୍ଣାମେଣ୍ଟଟା କରିବୁ ବୋଲି ଭାବିଚୁ।
କରିଦଉନ ଭାବିଚ କଣ ଆଉ।
ଆଉ କାରଣ ଟିମ ଟା ଟିକେ ବୁଝାବୁଝି କରିନୁ ତ।
ଓ ଆମ ସେଇ ପଡିଆ ସ୍କୁଲ ବଡିଆଟି?
ହଁ କଁପେ କହିଲୁ କ୍ରିକେଟ କ୍ରିକେଟ ଖେଳରୁ ଟିକେ ଭଲ ଟିକେ ପଇସା ଟିକେ ଇନକମ ହେଇଚି ଟିକେ। ତାପରେ। ଏ ବ୍ୟାକପ ପାଇଁ ପଇସା ବି ରହିଛି ଭୋଜି ଭୋଜି ସା ସାରିକି। ସେ କେତେ କହିଲୁ ପଚିଶ ତିରିଶ ହଜାର ଖଣ୍ଡ ତିରିଶ ହଜାର ଖଣ୍ଡେ ଅଛି।
ଏ ଭାବୁ ହଁ ଭାବୁଛୁ ସେଇ ଆମର ପନ୍ଦର କୋଡିଏ ହଜାର ଭିତରେ ଗୋଟେ ଫୁଟବଲ ଟୁଣ୍ଣାମେଣ୍ଟ ଗୋଟେ କରିଦବା ଗୋଟେ ଆଉ।
ହଁ ଫୂଟବଲ ଟୁଣ୍ଣାମେଣ୍ଟ ଗଲେ ଆହୁରି ପଇସା ମୁଁ ଆସିବନି କି?
ହଁ ସେଇଥିରେ ବି ଆସିବ ବି ଟିମରେ ରହିବ ବି।
ଆଉ ଟିକେ ଟିମ ତମ ନୟାଗଡ ପଟେ କୋଉ କୋଉ ଟିମ ଅଛନ୍ତି ଭଲ ଟିମ।
ନୟାଗଡ ପଟେ ତ ଆମର ଏପଟେ ପ୍ର ବହୁତ ଟିମ ରେ।
ଦେଖେ ମୁଁ ଟିମ୍ ବୁଝିଛି ବୋଲେ ଗୋଟେ ଦଶ ପଲା ଆସିବେ। ହ୍ୟାଲୋ ତାପରେ ରଣପୁର ଗୋଟେ ଆସିବେ।
ହଁ ହଁ।
ତାପରେ ନୟାଗଡ ନୟାଗଡ ଏ ଯୋଉ ଏଫ ସ ଗୋଟେ ଆସିବ। ତିନି।
ହଁ।
ତିନି ଆଉ ଆସି ଆମର ହଉଛି ଭୁବନେଶ୍ୱର ରୁ ଗୋଟେ ଟିମ୍ ଆସିବ। ଆଉ ଗୋଟେ ଆମର ଆସ୍କାରୁ ଗୋଟେ ଗୋଟେ ଟିମ ଆସ୍କାରୁ ଗୋଟେ ଟିମ୍ ଆସିବ ଆଉ।
ଆରେ ଆଉ ଯୋଉ କଣ କହିଲୁ ନବବନପୁରୁ ଗୋଟେ ଆଉ କିଛି ଟିମ୍ ନାହାଁନ୍ତି ତମର?
ନବଘନପୁରୁ ନା ନା କାରଣ କଣ କହିଲୁ ଦଶ ଏମିତି ହେଲେ ତାଙ୍କେର ଗୋଟେ ହେଇକି ଆସିଲେ ଭଲ ଲାଗିବ କାରଣ ଭଲ ଟେ କଟେଷ୍ଟ ମ୍ୟାଚ ଲାଗିବ ନା। ଆଜି ଆମେ ଯଦି ନୟାଗଡ ଦି ସେ ଟିମ ଗଧ ହେଲେ, ଏମିତି ଭଲ ଲାଗିବନି କାରଣ ଭଲ ଭଲ ଟିକେ ଟିମ ଆସିଲେ ଟିକେ କଂଟେଷ୍ଟ ମ୍ବାଚ ହବ ଟିକେ।
ହଉ ତାହଲେ ଠିକ ଅଛି।
ହଁ କାରଣ ଏଟା ପଞ୍ଚାୟତ ମ୍ୟାଚ ହଉଛି ନା ହଉନି ନା ଡିଷ୍ଟ୍ରିଟ ମ୍ବାଚ କରିଦଉଛି ଏଇଟା କାଲି ପୁରା। ଡିଷ୍ଟ୍ରିକ୍ଟ ଲେବଲ ମ୍ୟାଚ।
ହଉ ବଢିଆ ତାହାଲେ।
ହଁ ଯିଏ ଯୋଟି ପିଲା ଭଡା ଆଣିକି ଖେଳେଇ ପାରିବେ।
ହଉ ତାହେଲେ ସ୍କୁଲ ପଡିଆ ଭଲ ଅଛି ନା ସଫାସଫି
ନାଇଁ ନାଇଁ କାରଣ ଦେଖେ ଯୋଉ ଆମର କ୍ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲା ଖେଳ ସାରିକି ଭୋଜି ଭାତ ହେଲା ଭୋଜି ଭାତ ହେଇକି ଅଳିଆ ଅଳିଆ ପାଟିତୁଣ୍ଡ ଟିକେ ହେଇଯାଇଛି।
ଆ ସଫାସଫି ନ କଲେ କେମିତି ଖେଳେଇବେ?
ହଁ ସେଟା ଟିକେ ପିଲାଙ୍କୁ ଲଗେଇକି ଟିକେ ଗୋଟେ ସଫାସଫି କରିଦେଇବି ଭାଗୁଛି ଆଉ।
ଯୋଉ ନେଟ ହେରିକା ସବୁ ଅଛି କି ନାଇଁ?
ଉଁ ହଁ ନେଟ୍ ଟା ତ ନାଇଁ ପରା ଆରଥର ଚିରି ଯାଇଥିଲା ନେଟ୍ ରା। ସେ ବର୍ଷାରେ ରହି ରହିକା ବର୍ଷାରେ
ଆଛା ନେଟ୍ ଆଣିବା ନା ସ୍କୁଲ ରୁ ଗରା ଆଣିବାକୁ ଇଚ୍ଛା।
ଯେହେତୁ ଗୋଟେ ଆମେ ସ୍କୁଲର ପଡିଆ ରେ ଗୋଟେ ଟୁର୍ଣ୍ଣାମେଣ୍ଟ କରିବା। ସ୍କୁଲ ପ୍ରଧାନ ଶିକ୍ଷକଠୁ ଗୋଟେ ଆନିବା ହେରି ଗୋଟେ ଆମର ଗୋଟେ ପରମିସନ ଲେଟର ଆଉ।
ତାହଲେ କେବେ କରିବାକୁ ଗଲେ ମ୍ୟାଚ ଟା ଆମର
ମ୍ୟାଚ ଆଉ ଦଶ ଦିନ ଗଲେ କରିବା। କାରଣ କାରଣ ଟିମ ସବୁ ବୁଝାବୁଝି କଲା ଭଲସେ ତ ଖେଳିବା ଥରେ। ମୋ ନଜରେ ଏତିକ ମୁଁ କାହାକୁ କହିନି କି ନଜରରେ ଏତିକ ଟିମ ଅଛନ୍ତି। ହୁଁ।
ଗୋଟେ କାମ କରେ ପ୍ରଧାନ ଶିକ୍ଷକଙ୍କୁ କାଲି ଆଡକୁ ମୁଁ ଦେଇଦଉଛି ପେଟର ଟା।
ଅ ତୁ ପରା ଗାଁରେ ଅଛୁ ପରା।
ହଁ।
ଆଉ ଗାଁ ରେ ଅଛେ ଏଇି ଦି ତିନି ଜଣ ନେଇକି ଟିକେ ଭୋ ଟିକେ ସ୍କୁଲ ଗୋ ଯୋ ଦଶ ପ୍ରାଏ ଦଶଟା ନୁଅ ତ ଏଗାରଟା ବେଳକୁ ଆଉ କହିକି ଆସି
ହଁ ଆ ସାଙ୍ଗ ଘ ସାଙ୍ଗ ରେ ଯିବି ଭାରି ଆଉ।
ହଁ। ଆମେ ବି ସାର୍ ମାନଙ୍କୁ ଗେଷ୍ଟ କରିଦବାନି କି।
ହଁ।
ହେଲା ଆଉ ଆମର ଯୋଉ ଯୋଉ ହଁ ସ୍ପୋର୍ଟସ ଦିନ- ସ୍ପୋର୍ଟସ ସାମାନ ଗୁଡ଼ା କୋଉଠୁ ଆଣିବା?
ସେଟା କିଣି ଦବା ନା ସ୍କୁଲ ରୁ ଆଣିବା ହେଲେ।
ନାଇଁ ନାଇଁ ସ୍କୁଲ ଏରା ସ୍କୁଲ ଗମେଣ୍ଟ ଜିନିଷ ନା ଆଉ ସିଏ ଆମକୁ ଆଲାଉ କରିବେ କି? କି?
ତାଲେ ଅଜଡାମ୍ବାର ହବ ଟି।
ତାହେଲେ ଆମେ ଆଣିବା ହେରି ତାହେଲେ କୋଉଠୁ ଉ ହଁ ଯେ ଶସ୍ତା ପଡିବ ଆମର କୋଉଠୁ କହିଲୁ ଏ ବାହାଡାରୁ ଆଣି ବା ହେରି ତାହେଲେ ଆଉ।
ହଁ ତେବେ ଠିକ୍ ଅଛି ମୁଁ କହିଲି ବଜେଟ୍ ଆମର ହବ ଟି?
ଆମେ ତିରିଶ ଧରିକି ତି-ମାନେ ତିରିଶ ନୁହଁ ତ କୋଡିଏ ଧରିକି ଚାଲିବା।
ହଉ ତାହେଲେ ଆଉ।
ୱିନର ରଖିଦବା କେତେ? ୱିନର ଅ- ଶୁଣୁନୁ ୱିନର ରଖିଦବା ଆମର ପନ୍ଦର।
ହଁ।
ଆଉ ରନ ସବୁ ରଖିଦବା ସେଇ ବାର ଆଉ।
ଏଣ୍ଟ୍ରି ଫିସ୍ ଯା ଅଛୁ କଣ ସେଟା?
ଅ ଦେଖେ ଏଣ୍ଟ୍ରି ନାଇଁ ବିନା ଏଣ୍ଟ୍ରିଭିୁ କରିବା କାରଣ ଫୁଟବଲ ଏଣ୍ଟ୍ରିଭି ରଖ୍ ପିଲେ ମାନେ କରିହବନି ମ୍ୟାଚ। ଆମେ ଇଣ୍ଟରଭି୍ ଜିରୋ ଇଣ୍ଟରଭି୍ ରଖିବା ଆଉ। କାରଣ ବ- ବଜେଟ ଆମେ ଟିକେ କମ୍ ରଣ ଦେଖେ ବଜେଟ ଟା ଆମେ ଟିକେ କମ ରଖୁଛେ ନା ଯଦି ଆମେ ଯଦି ଏ ଟିଭି ରଖିଦବା ହେଲେ ପିଲା ଆସିବେନି କେହିବି।
ଆଚ୍ଛା।
ହଁ କାରଣ ଦୂର କାରଣ ଟିକେ ଦୂରବାଟରୁ ପିଲାହେରା ଏପଟୁ ଆସିବେ ବରହମପୁର ଗଟେ ଆସିବ ଆଉ ଗୋଟେ ଆସିବ ଭୁବନେଶ୍ୱର ରୁ ନା ଟିକେ ଦୁର ବାଟ ହେ ଜୁଟି ହେଦି ଯୁଣା ଅ
ହଁ।
ସେମାନେ ଆଉ ଆସିବେନି ଆଉ।
ମୁଁ କଣ କହୁଥିଲି କହିଲୁ ଆଉ ତୋ ଜିନିଷ କଣ କଣ ଆସିିବ ଆମର।
ସ୍ପୋର୍ଟସ ଜିନିଷ ଆସିବ ବଲେ ନେଟ ଦିଟା ଆସିବ
ହଁ।
ଆଉ ଆମର ଫୁଟବଲ ଆମେ କେତେଟା କହିଲୁ ଦିଟା ଆଣିକି ରଖିଦବା ଦିଟା।
ନା ତିନଟା ଆଣିବା ହେରି।
ଉଁ ନାଇଁ ନାଇଁ ଦି ଦି ଦିଟା ଢେର ହବ ଦିଟା।
ହ ଠିକ ଅଛି ତାହେଲେ।
ଦିଟା ଆଉ ଗୋଟେ ଆଣିବାହେରି ଆମର ଗ ଦିଟା ହେଲେ ଆଉ ହମ୍ ଯଉ ରହିବେ ଆମର ରେଫରି ଯଉ ରହିବେ।
ହଁ।
ରେଫରି ଯା ହେଲେ ଆମର କେତେ ଜଣ ରହିବେ ତିନି ଜଣ ରହିବେ ନା ଗୋଟେ ଥାର୍ଡ଼ ଏ ଥାର୍ଡ଼ ଥାର୍ଡ଼ ରେଫରି ଥାର୍ଡ ଅମ୍ପେୟର ଆଉ ଦିଟା ରହିବେ ଏଇ ଯୋଉ ଭିତ-ମାନେ ଜଣେ ଭିତରେ ରହିବ ଆଉ ଦି ଜଣ ବାହାରେ ରହିବେ ଆଉ।
ହ
ଯେ ତାଙ୍କ ମାନଙ୍କ ପାଇଁ ଆଣିବା ହେରି କପତିନ ଟାଣି ମହାରାରି ଆଉ ହୁଇସି ଚକ କହିଲୁ
ମୁଁ ତାଙ୍କ ବି ଜର୍ଶଆ କଣ କରିବା ତିନି ଜଣ ର
ହଁ ହଁ ଜର୍ସି ଆଣିବା ନା ଜର୍ସି କି ଜର୍ସିକି ଆଉ ପ୍ୟାଟା ଆଣିବା ନା ତାଙ୍କ ପାଇଁ ତିନି ତିନି ହଳ ଆଣିବା ଭାରି ଆଉ ହୁଇସ ତିନିଟା ଆଣିବା ଭାରି
ହଁ
ହଁ ସେତିକି ଆଣିବ ଆଉ
ଆଉ ଯୋଉ୍ୟା କରିବାାନ କରିବା ସେମାନେ ଖାଇବା ପିଇବା ବ୍ୟବସ୍ଥା କରିବା ନା ନାଇଁ
ତାାବ କବ ନବି
ହ
ହଁ ସେ ଯୋଉ ଖେଳାଳି ମାନଙ୍କ ପାଇଁ କରିବା ନା କାରଣ ଦେ ଖେଳାଳି ମାନଙ୍କ ପାଇଁ ଆମେ ଦିଟା କଣ କହିଲୁ ଆମେ ଆମ ବ୍ରେଡ ଜାମ ଆଉ କଣ ଅ ଆଉ କଦଳୀ
ଏ ଜଣ କଦଳୀ ଗୋଟେ ହେ ଯିବା ଆଉ
କଦଳୀୋଟେ ଲେଖି ନିଅନ୍ତ କଳୀ ଦିଟା ଲେଖା ଦେଇଦଉ ବେ ଦେଇଦବା ଆଉ ଆଉ ପାଣି ଆଣି ଯୋଗେଇଦବା କାର ଓଲଟେ ହାଲିଆ ଲାଗି ଖେଳି ଖେଳୁ ଖେଳୁ
ପାଣି ଦଉଦ ନହେଲେ କଦଳୀ ଗୋଟେ ଲାଗେଇ ଦେଇକି ଟଟାକୁଡ ଲାଗିଦ
ଁ ଗ ଗୁକୋ ଗୋଟେଅ ହଁ ଗ୍ୁକୋ ଦେଇଦବା ଗୋଟେ ଲାଗେ
ହଁ
ଆଉ ଶେଷ ହେଲାା ଅ ମୋର ରେଫରୀ ଦେଖେ ରେଫରୀ ସେ ନେବେ ପର ମ୍ୟାଚ କେତେ ଲ କହିଲୁ ଅ ଚାରିଶହ ତିନିଶ ତିନିଶହ ଟଙ୍କା ଲୋଗେ ପର ବିଆଜ
କେତେଟା ମ୍ୟାଚ ହବ ବୋଲି ହବୁଛି ତାହଲେ
ନାଚ ହବ ଆେ ଯେହେତୁ ଆମେ ଡାକୁଛେ କେତେଟା ଅ ଏକ ଦୁଇ ତିନି ଚାରି ଚାରିଟା ଟିମ ତ ହେଲେ ଚାରିଟା ଡିମ୍ ହେଲେ ଅ କେମିତି ହବ ଆଠଟା ଟିମ୍ ଦରକାରାରେ
ଆଉ ଚାରିଟା
ହଁ ଆହୁରି ଚାରିଟା ଟିମ୍ ଦରକ
କେ ଏଟ ତ ଆମ ନୟ ଆଡ ଗୋଟେ ଚାରଟା ବୁଛୁ ଆଉ ଭୁବନେଶ୍ର ଗୋଟେ ଆଛେ ପାଞ୍ଚେ ଚଶକଲା ଗୋେ ଆତନଟା ବୁତଦ ବା
ନାଇଁ ନାଇଁ ନ ଦଶଟଲା ବଟୁ ମୁଁ ବୁଝିଲି ଗୋଟେ ନା
ଆଚ୍ଛା
ଆଉ ତାହେଲେ ଗୋଟେ ଆଣିବ ବାହାରିକି ଏପଟୁ ଗୋଟେ ଭଲ ଖେଳଛନ୍ତି ଆମର କୋଉ ପଟେ କହିଲୁ ତ ଆମର କଟକ କଟକ
ପାଟା କାମଡାଛି ପିଲଟି
କଟକରୁ ଗୋଟେ ଆଣ ବାହାରି ଆଉ ଗୋଟେ ଆଣ ବାହାରି କୋଉଠୁ ଆମର ଖୋର୍ଦ୍ଧା ହ ଖୋର୍ଦ୍ଧା ଖୋର୍ଦ୍ଧାରେ ଗୋଟେ ବି ଭଲ ଟିମ୍ ଅଛି
ହଉ ତାହେଲେ ଆଠଟା ତ ହେଇଗଲା ଆଉ
ହଁତିଉଡିମି ହେଲା ଆମେ ଦେଖି ଖେଳିବା ଦେଖ ତଉ
ସେମାନଙ୍କୁ ମାନେ ଜଣେଇଦିଏ
ହଁ ଆଉ ବିସ୍ ତ ଆମର କାହା ପାଖକୁ ଆଣିବେ ବୋଲି ଭାବୁଛୁ
ଗେଷ୍ଟ ଆମର ସେ ସରମଞ୍ଚ ଗଣୀ ଆଉ
ସେଦିନ ଯୋଉ ହବଯଦି। ଓ ଯୋଉ ଦିନ ଓପନିଂଗି ହବ ସେଦିନ ଆଣିବାହାରି ଆମର ଏମେଲେକୁ ଆଣିବାହାରି। ହୋଷ୍ଟ ଦିନ।
ସରପଞ୍ଚଙ୍କୁ କହିଲେ ସେ ଏମେଲେକୁ ଆଣିବେଭାରି।
ହଁ ଆଉ ଆଉ ଲା ଦିନ ଆମେ ସରପଞ୍ଚକୁ ଆଉ ସରପଞ୍ଚ ଡାକିଦବା ତ ସେଦିନ ଆଉ ସଭାପତିଙ୍କୁ ଆଉ।
ପ୍ରଧାନ ପ୍ରଧାନ ଶିକ୍ଷକ ସ୍କୁଲର।
ହଁ ତିନି ଜଣ ଡାକି ପ୍ରଧାନ ଶିକ୍ଷକ ଆଉ ସ ତିନି ଜଣ ଅଛନ୍ତି ଲାଷ୍ଟ ଦିନ ଆଉ।
ହଁ।
ହଉ ଦେଖ ତାହେଲେ କଥା ହଉଚି। ଅଁ କଁ କରିବା ଗୋଟେ ତାହେଲେ ଆଉ।
ତୁ ସେଇ ସବୁ। ସେ ସବୁ ମାନେ କ୍ୟାପଟେନ ମାନଙ୍କୁ ସବୁ ଖବର ପଠେଇ ଦେବେ ମ୍ୟାଚ ଆମର ଦଶ ତାରିଖ ହବ ବୋଲି।
ହଁ ମୁଁ କାରଣ ବର୍ଷା ହେଲେ ରାତି ହେଇଗଲାଣି ମୁଁ କାଲି ଏଇ ଦଶଟା ଏଗାରଟା ମୁଁ ତା କହିଦେବି କାରଣ ମ୍ୟାଚ ବି କୁଆଡେ ନାହିଁ। ଏବେ। ମୁଁ ତାଙ୍କୁ କହିଦେବି। ଆଉ ତାଙ୍କୁ କହିସାରିଲା ପରେ ଆଗେ ଯାଇକି ଆମେ ଗେଷ୍ଟଙ୍କୁ କାର୍ଡରା ଦେଇକି ଆସିବା ନା ଆଉ।
ଆ ମୁଁ କାଲି ଦେ କାଲି ହଁ। କାଲି ମୁଁ ଜେସିପି ଟା ବି ଟିକେ ବୁଝି ଦଉଛି ମାରି ଦବା ଟିକେ ହେପଟା ଟିକେ ଆଉ।
ହଁ ସେଇରା ଯୋଉ ଘାସ ଗୁରା ହେଇଚି ସେଟା ଟିକେ ସ
ହଁ ନାଇଁ ନାଇଁ ଘାସ ନାଇଁ ଘା ଘାସ ଥାଉ। ଆମର ଏପଟେ ନାହିଁ ଦେଖାଯ ଯାଉନି ଟିକେ ତ ପଡିଆ ଟିକେ ଯୋଉ ଆମ ଜଙ୍ଗଲ ଟିକେ ହେଇଛି ସେପଟକୁ।
ସେପଟେ ମାରିଦେଲି ପଳେଇ ଦେଲି ଟିକେ ଦର୍ଶ ଲୋକମାନେ ବି ଦେଖିବେ ଟିକେ ରାସ୍ତାରୁ।
ହଁ ତାହଲେ ଭଲ ହେଲା ଏପଟେ କରିଦେବା କାଲି।
ହଉ ଆଉ ରଖୁଛି ତାହେଲେ।
ହଁ ହଉ ତାହଲେ।